ହ୍ୟାଲୋ କଣ କରୁଛ? ହଁ।
ନମସ୍କାରେ।
ବୁଢ଼ୀଟେ ହେଇଥା
ଜାଣିପାରୁଛ ନା?
ହଁ ହଁ ମୁଁ ଜାଣିପାରୁଛି ତମେ ଅଳିକୁ।
ଆଉ କଣ କରୁଥିଲ?
ଏ ଭାତ ବସେଇଛି ଆଉ।
ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି। ଛି ଆଉ।
ସ ନା ନାଇଁ କାହିଁକି କୁନ୍ଥେଇ ଢୁଳେଇଲା ଭଳିଆ କଥାବାର୍ତ୍ତା କରୁଛ।
ଆରେ ସକାଳୁ ଦିହ କଣ ହଉଥିଲା ଆଉ ଏ ଆ ଟିକେ ଭଲ ଲାଗୁଚି ଆଉ।
ଘରେ କେହି ନାହାନ୍ତି କି ଏତେ ଦେହ ଖରାପରେ କାମ କରୁଛ କେମିତି?
ଘରେ କଣ ମୋର କିଏ ଅଛନ୍ତି ଘରେ ମା ଛୁଆ ଦି ଜଣ ଆଉ ଘରେ ଅଛି
ହଁ ଆଉ ତମ ଶାଶୁ?
ଶାଶୁ ମା
ଅଛନ୍ତି ନା ଘରେ ନା ବାହାରେ ରହୁଛନ୍ତି?
କାଲକାଟା କାଲକାଟା।
ଆ ଶଶୁର କୋଉଠି ଅଛନ୍ତି?
ସେ ବି କାଲକାଟା ହଁ କଲିକତା।
ଆଉ ଭାଇ ଭାଇ କୋଉଠି ନା ମଉସା କୋଉଠି?
ମଉସା କଟକ ନା ମଉସା କଟକରେ।
ବାହାରେ କଟକ।
ହୁଁ ହୁଁ।
ଆରେ କଣ କରନ୍ତି?
କରଟକରେ ତାଙ୍କର ପାଣି ସେତି କାମ ଆଉ।
ଓହୋ।
ଆଉ ରୋଷେଇବାସ କଲଣିନା?
ହଁ ଭାତ ବସେଇଛି ଡ଼ାଲି ଟିକେ ବସେଇବି ଆଉ ଅଣ୍ଡା ଆମ୍ଲେଟ୍ କରିଦେବି ଆଉ।
ହଁ।
ହୁଁ।
ମାଛ ରଖିନା?
ନାମ ଏଇ ଅଣ୍ଡା ଥିଲା ବୋଲି ମୁଆଉ ମାଛ ରଖିଲି ନାଇଁତ।
ଡାଲି କରିଦବ ଆଉ।
ହଁ ଏଅଣତିରିଶି ତାରି ପର୍ଯ୍ୟନ୍ତ ଅଣତିରିଶି ତାରିଖରେ ପୁନେଇ ପାଣି ଭାର ନେଇକି ଯିବେ ଆରି ଭିତରେ ଯାହା ଖାଇବା କଥା ଖାଇ
ସକାଳୁ ମୁରାତି ଚାରିଟାରୁ ମୁଁ ଉଠୁଛି।
ହୁଁ।
ଏ ଫୁଲ ତୋଳିକି ଏଇ ଏକର୍ ସେକର ଟିକେ କାମ କରିକି ବାସନ ଫାସନ ମାଜିିକି ଗାଧୋଇକି ଆଇଲା ବେଳକୁ ପାଞ୍ଚ ଟା। ଫୁଣି ଠାକୁର ପୂଜା। ଆ ଇଏ ଯିବେ ତାଙ୍କର ଦୋକାନକୁ ତାଙ୍କୁ ଚା କରିକି ଦେମି। ମୁଁ ଚା ପିଇକି ଛଅଟା ବାଜି ଯାଉଚି ତାଭିତରେ ଫୁଣି ଆମର ଟ୍ୟାପ୍ ରେ ପାଣି ଆସୁଚି ତା ପାଣି ଆଣିକି ଲୁଗାପଟା ଧୋଇଲା ବେଳକୁ ସାଢ଼େ ସାତଟା।
ହଁ।
ଫୁଣି ଚା କରିବି ଆମ ବାପା ବୋଉ ପିଇବେ।
ହୁଁ।
ତାପରେ ରୋଷେଇ ଆଉ ପଖାଳ କରି ଦୋଉଚି ଖାଉଚନ୍ତି। ବାପ ପୁଅ ତାଙ୍କର ମୁଁ ଗରମ ଖାଉ ମତେ ଥଣ୍ଡା ମୋଦେହଟା ଭଲ୍ ଲାଗୁନିତ।
ହଁ ହଁ।
ଥଣ୍ଡା ଲାଗୁଛି ରାତି ଭୋର୍ ଉଠିଲା ଆଳୁକୁ ଗାଧେଇ ପାଧେଇକି କଣ ଗୋଟେ ଯୋଉ ପାଣି ଟା ଧରିଚି ଖରା ଦିନ ଝାଳ ଯେତିକି ବୋହିଚି ଏଇ ପୁଣି ବର୍ଷା ପାଗ ହେଲା ଦିନୁରୁ ଦେହ ହାତ ଦବୁ ଧରଜ ହେଇକି ଖାଲି ଘୋଳା ବିିନ୍ଧା ହୋଉଛି ଭଲ୍ ଲାଗୁନି।
ହଁ।
ମୁଁ ଭାତ କରିକି ଗରମ୍ ଖାଇ କଖାରୁ କରିଥିଲି ସବୁ ରାଇତା ଆଉ ଏଇ ଯୋଉ ଚଟପଟି।
ହୁଁ।
ଏଇଆକୁ ଖାଇ ଦେଇକି ମୋର ଶୋଇଚି ଆଉ।
ଭଲ ଆରାମ୍ କରିଚ ଆଉ।
ଭଉଣୀ ଘର ଆଡ଼େ ଯାଇଚନା?
ନା ନା ଯାଇ ନେଇଁତ ଆଉ। ନା ବଡ଼ ଭଉଣୀ ଘରକୁ ଯାଇନେଇଁତ ଆଉ।
ଆଉ ଯିବା ଆସିବା ଏବେ ହେଇନେଇଁ।
ନା ନା।
ଅ ହଁ ଆଉ କୁଆଡ଼େ ଗଲକି ଆସବା ଆ ସେଇ ଯୋଉ ରଜରେ ବୁଲି ଆଉ
ରଜ୍ ଏଇ ଯୋଉ କଟକ ପଳେଇଥିଲି ଏ କଟକ ପଳେଇଥିଲି ଆଉ ଜିବି କଣ। ହଁ।
ଓହୋ ମଉସା ସେଇଠି ଅଛନ୍ତି ପଳେଇଥିଲ?
ହଁ ହଁ ମଉସା ଥିଲେ ଆସିକି ନେଇକି ଯାଇ ଥିଲେ ଆଉ।
ଆଉ ପୁଅ ସ୍କୁଲ୍ ଯାଇଚି?
ହଁ ପୁଅର ଆସିବା ହେଇ ପଳେଇ ଆଇଲାଣି ହେଇ ଆଜି କଣ ଶୀଘ୍ର ପଳେଇ ଆଇଲାଣି?
ମୋଉଶା ଆଉ କେବେ ଆସିବ ଘରକୁ?
ମଉସା ଏଇ ଜୁଲାଇ ଏକ ଦୁଇରେ ଆସିବେ ଆଉ
ଅ ହଁ ଯେତେବେଳେ ମଝିରେ ମଝିରେ କହିବ ଆସିବେ ନା ଟିକେ ଦେହ ପା ଏଇନା ଭଲ ରହୁନି ନା ନହେଲେ ସେଇଠିକି ପଳାନ୍ତ ପୁଅ ଟା ପାଠ ପଢ଼ିଲା ଯାଇ ପାରିବନି ନା?
ହଁ ପୁଅ ତ ପାଠ ପଢୁ ହଁ।
ଆଉ ପୁଅ ନା ଡାକ୍ତର କଣ କହୁଚି ଉ ସବୁ ଠିକ୍ ଅଛି ନା ଦେହ ପା? ତ ଘରୁ ଯା?
ଆରେ ଅଲଟ୍ରାସାଉଣ୍ଡ କଲେ ଜଣା ପଡ଼ିବ ଅଲଟ୍ରାସାଉଣ୍ଡ ସେ କହିଥିଲେ ତିନି ଚାରି ବେଳୁକୁ
ଏବେ ହେଇ ଯାଇଚି। ଆଉ ହଁ ମିଠାମିଠି ଖାଇବାକୁ କହିଥିବ?
ସେ କହିଥାନ୍ତେ ଆଉ ଅଲଟ୍ରାସାଉଣ୍ଡ କଲେ ନା। ସେ ବନ୍ଦ ଥିଲା ନା ସେ କିଛି ଦେଇ ନଥିଲେ?
ହ।
ଆଉ ସେଇ ଇଏରେ ଅଲଟ୍ରାସାଉଣ୍ଡ କରିବାକୁ ଯୋଉ ଯିବୁ ସେଇଥିରେ ତାଙ୍କର କଣ ମେଡି ମେଡ଼ିସିନ୍ ହେରା ଦେବେ।
ହେଲେ ତାଙ୍କର ଏବେ ଏଇନା ଭାରି ଦୁର୍ବଳ ଲାଗୁଥିବ ଆଉ।
ହଁ ବା ହଁ।
କ୍ଷୀର ଅଣ୍ଡା ଆରମ୍ଭରୁ ଖା ପ୍ରବଳ କ୍ଷୀର ରଖି କିଣିକି ଦି ଦିଟା ଆଣିକି ଖା। ନହେଲେ ଭାରି ଅ ଅସୁବିଧା ବଢିବ ଆଗକୁ।
ହୁଁ।
ଓ। ଓଜନ କେତେ ଅଛି ତମର?
ଓଜନ ଅଞ୍ଚାସେ ବା। ଏବା ଫିଫ୍ଟି ନାଇନ୍ ଅଞ୍ଚାସ।
ଏମିତି କାହିଁକି ହେଲା? ମୋତେ ପ୍ରଥମେ ପ୍ରଥମେ ଏମିତି ହଉଛି? ଓ
ହ
ଓ ହୋ।
ଆ ରଜରେ ବି କଟକରେ ଥିଲ ନା ଗାଁକୁ ପଳେଇ ଆସିଥିଲ?
ଗାଁ କୁ ପଳେଇ ଆସିଥିଲେି ନା ରଜ ଥିଲା ଆଠ ଦଶ ଦଶ ଦିନ ପଳେଇ ଆସିଥିଲି।
ପିଠା କରିକି ଯାଇଥିଲ ନା?
ନା ଚକୁଳି କରିକି ଖାଇଲୁ ପିଠା ଆଉ କରିନୁ ଏ ଦିହ କଣ ହଉଥିଲା? ପିଠା କିଏ କରିବ ନହେଲେ ଅଛି କିଏ ଖାଇବାକୁ କରିବୁ?
ଓହୋ ଆମର ତ ଏବର୍ଷ ପିଠା ହେଇନି ବଡ ମା ଆ ବର୍ଷିକା ହେଇନି ବୋଲି କରିନାହାନ୍ତି କେହି ଖଞ୍ଜା ସାରା ପିଠା। ଯା ସବୁ ବନ୍ଧୁ ବାନ୍ଧବ ଯିଏ ଦେଇଥିଲେ ଖାଇଚୁ ଆଉ। ଓ।
ହ
ଓ ଘରେ ସବୁ କିଏ କିଏ ଅଛନ୍ତି ବାପ ଘରେ ତମର?
ବାପ ଘରେ ଭାଉଜ ପୁତୁରା। ସାତ ଆ ଭାଇ ଭଉଣୀ ସାତ ଜଣବା ଏବେ।
ଓ।
ହଁ ହଁ।
ତିନି ଭଉଣୀ ସବୁ ବାହା ହେଇ ସାଇଲଣି?
ଏ ସାନ ଅଛି।
ହୁଁ ଆଉ ସମସ୍ତଙ୍କର ପୁଅ ଝିଅ ବଡ ବଡ ହେଇସାରିବେନି। ତମକୁ ଛାଡିକି ଆଉ ଆଉ ଜଣେ ବାହା ହେଇନାହାନ୍ତି ଭାଇ। ଓହୋ ଏବ ବର୍ଷ ଆଉ ଠିକ ଠାକ କୋଉଠି ହେଇନେହିଁ।
ଆରେ ଠିକ୍ ଠାକେ୍ ଚାଲିଥିବ ବାପା ତ ଚାରିଆଡେ ପ୍ରସ୍ତାବପ
ହଁ ଏଇତ ସରିଗଲାଣି। ଆଉ କେତେ ଦିନ ବାହାଘର ଅଛି କି କୋଉଠିି ଟିକେ ବୁଝି ବୁଝା କି ଏତେ? ଥିଲ ଭାଇ ଭଉଣୀ ଗୋଟେ ଭଲ ଝିଅଟେ ବାହା କରିଦେଇଥାନ୍ତ ନା ଆଉ।
ଆରେ ଜେଝା ସଂସାର ଜେଝେ କୁ ହଁ ବୋଉପା ଚାଲିଗଲା।
ବର୍ଷିକା ପୁରି ସାରିଛି?
ହଁ ଏଇ ପୁପ୍ରଥମ ଶ୍ରାଦ୍ଧପା ପଡିବ। ସେପ୍ଟେମ୍ବର ମାସରେ।
ଓହୋ। ଆଉ ଭାଇଙ୍କର କ ପୁଅଝିଅ ସମସ୍ତଙ୍କର?
ବଡର ହେଲା ବଡର ଦୁଇ। ଦୁଇ ଝିଅ ଗୋଟେ ପୁଅ। ମଝିଆର ନାଁ ଦିଟା ଝିଅ। ଆଉ ସାନ ମଝିଆ ର ହେଲା ପୁଅଟେ ଝିଅଟେ। ଆଉ ଏ ସାନ ତ ବାହା ହେଇନି ଆଉ।
ହଁ।
ହୁଁ।
ଏଇ ଭଉଣୀଙ୍କ ପୁଅ ଝିଅ ବାହାଚେରା ହେଇନାହାନ୍ତି ନା।
ନା ଭଉଣୀଙ୍କ ପୁଅଝିି କୋଉଠି ବାହେଲେ?
ନାଁ। ବଢ ଭଉଣୀ ଘର ପୁଅ ଝିଅ କେତେଟା?
ତାଙ୍କର ଦିଟା ପୁଅ ଗୋଟିଏ ଝିଅ ଆଉ।
ଦିପୁଆ ଝିଅଟେ। ଆଉ ତାଙ୍କ ଝିଅ ପୁଅ ପାଠ ପଢୁଛନ୍ତି ନା ପାଠ ପଢା ସଇିଲଣି?
ନାଇଁ ପାଠ ଚାଲିଚ ନା ସାନର ଇଏ ବଡ
ସାନରେ ପଢାପଢି ହବ ହଁ ଦଶମ ପରୀକ୍ଷା ସରିଛି।
ହଁ ପ୍ଲସ୍ ଟୁ ନାନେ ହେବ ଆଉ ଦେଇ କଣ କରଥିଲା ପ୍ରାଇଭେଟ୍ ରେ ତାର ନାଁ ଲେଖେଇବ ବୋଲି।
ତାଙ୍କ ବଡ ପୁଅ ପାଠ ପଢୁନାହାନ୍ତି। କି ସରିଗଲାଣି ପାଠ ପଢା?
ହଁ ବଡ ପୁଅର ପାଠ ପଢା ସରିଗଲାଣି। ସିଏ ଏଇ ଖୁଣା ବିଲରେ କାମ କରରୁ ଧନ୍ଦା କରୁଛି। ଆଉ ହଁ ଚାଷ ଆଉ।
ଚାଷ ତ ବଢ଼ିଆ।
ହେଁଉଁ ପାଠ।
ଚାଷ ଠାରୁ ଆଉ ଏଇନା କିଛି ନାହିଁ ଏ ଯୋଉ ଚାକିରି ଠେଇ କିଛି ମୂଲ୍ୟ ନାହିଁ। ସବୁ ସବୁ ଦୁନିଆଙ୍କ ପେଟ ପେଡିବ।
ହଁ।
ଟିକେ ହଇରାଣ କଷ୍ଟ କରିବାକୁ ପଡିବ ଚାଷରେ ବହୁତ ଖଟିବାକୁ ପଡିବ।
ଅଧିକ ପରିଶ୍ରମ ଆଉ।
ତମ ଘରୁକୁ ପରିବା ପତ୍ର ନେଇକି ଯାଆନ୍ତି ନା।
ହୁଁ। ଆରେ ପରିବା ଟାଇମ ରେ ଧର କିଏ ଆସିଲେ? ହୁଁ କଣ?
ଓହୋ ନଈକିରିଆ ବୋଧେ ତାଙ୍କ ଘର ନା କଣ ସବୁ ଚାଷ ଫସଲ କରୁଥିବେ ଆଉ।
ନା ନା ଟିକର ପଡା।
ହୁଁ ସାଡେ ବାଦାମ ହୁଏ ବା ବାଦାମ ଫାଦମ ହୁଏନା?
ହଁ ହଁ ବାଦାମ ବି ହୁଏ ହଁ।
ତମ ଆଡେ ହୁଏ ତମ ଗାଁ ଆଡେରେ ଖାଲି ଏ ଏଇ ଯୋଉ ଭଉଣୀ ଘର ଦିଅନ୍ତି?
ନାଇଁ ଆମର ଇଆଡେ ବି ହୁଏ। ଦେଇବି
ହଁ ଆଉ ଏଇନା ତ ବାଦାମ ଭଜା ମାସ ଆଉ। ବାଦାମ ଦେଇଛନ୍ତି ନା ଏ ବର୍ଷ?
ନା ସେ ଆସେ ନାହିଁ ତ ତାଙ୍କର କେହିକି ଆମର ବି ଯାଇନାହୁଁ।
ତମର କିଏ ଖାଉଛି କି? ବାହାରେ ତ ସବୁ ତମେ ତମର ମା ପୁଅ ଘରେ। ଆଉ କେତେ ନୋ ବାଦମରେ ବହୁତ ମାନେ ଦାମ ନା? ପଚାଶ ଟଙ୍କା ଉପରେ ହୁଁ। ଆମର ଚାଉଳ କିଣିି ଖାଉଛ ନା ରାସନ ଯାହା ମିଳୁଛି?
ନାଇଁ ଆମର ରାସନ ଚାଉଳ ତ ସିଏ ବିକ୍ରି କରିଦଉଛୁ ଖାଇବାକୁୁ ନୋକ ନାହାନ୍ତି ଆଉ।
ଆଉ ସବୁ କିଣା ଅଟା ସୋଉଦାପତ୍ର।
ହଁ ହଁ ସେଇଗୁଡା ସବୁ କିଣାବିକେ।
ହଁ ମା ମାଛ ଆଇଁସ